ହାଲୋ
ହୁଁ।
ହଁ ମାଣ୍ଡିଆ ଯାଉଁ।
ହୁଁ।
କା କରଛ?
ଶୋଇଛି।
ଦେହ ଭଲ ନାଇଁ କି?
ହଁ ଭଲ ଅଛି। ତମେ କଁ କରୁଛ?
ଏ ଶୋଇଛି ଆଉ।
ଉଁ ଖାଇସା ହୁଁ ଖାଇଥିଲି ବା ସେଇ କହିଥିଲି, ମୋମୋ ଆଉ ବିରିୟାନୀ। ବିରିୟାନୀ ଖାଏନି। ମୋମୋ ଖାଇ ଅଛି।
ହଉ। ଆଉ ଏବେ କଁ ଖାଇବ?
ଏବେ ମତେ ଆଉ କିଛି ଖାଇଆକୁ ଇଚ୍ଛା ନାହିଁ। ଶୋଇ ପଡ଼ିବି।
ଉଁ ହାଲିଆ ହୋଇଯାଇଛ ତ ସେଥିପାଇଁ ଆଉ।
ହୁଁ। ମାନେ ବିଶ୍ଵାସ କରିବନି କଲେଜ ବାଲା ବହୁତ ମାନେ ହଇରାଣ କରୁଛନ୍ତି ପି ତାଙ୍କୁ ବହୁତ ହଇରାଣ କରୁଛନ୍ତି।
କଁ କଲେ କି?
ଆଜି ତ ମାନେ ପିଲାମାନେ ଦୂରରୁ ଯିବେ ସାର୍ଟିଫିକେଟ ଆଣିବେ ଗୋଟେ ଦିନରେ ଦେଇଦେଲେ କଁ ହବ? ଆଜି ପ୍ରୋଭିସନାଲ ସାର୍ଟିଫିକେଟ ତିନି ଦିନ ପରେ ସି ଏଲ୍ ସି ପାଞ୍ଚ ଦିନ ପରେ ଆଉ ଗୋଟେ କଣ।
ମାନେ ତାହେଲେ ଏ ଯାଁକେ ତମର କପ୍ଲିଟ୍ ହେଲାନା ହେଲାନି ସାର୍ଟିଫିକେଟ୍?
ହୁଁ ନା। ସାର୍ଟିଫିକେଟ ଦେଇଛନ୍ତି ଫ୍ରୋଭିଜ୍ନାଲ ସାର୍ଟିଫିକେଟ। ସି ଏଲ୍ ସି ଦେଇନାହାନ୍ତି। ସେଇଟା ସିନା ଦେଲେ ଆମେ ଯାଇ କି ପୁଣି କୋଉ ଅଲଗା କଲେଜରେ ଆଡ଼ମିଶନ କରିବୁ। ହୁଁ।
ଯା ଆଉ ଥରେ ଯିଆକୁ ପଡ଼ିବ। ଫୁଣି ଯା କଁ କହିବୁ
ମୋର ଯଦି ପିଜି ଆଡ଼ମିଶନ ହେଇଯିବ ୟା ଭିତରେ ମତେ ସେମାନେ ସିଏଲସି ମାଗିବେ ମୁଁ କୋଉଠୁ ଆଣିବି?
ପୁଣି ଯାଇକି ଆଣିବ କଲେଜରୁ ଆଉ କେଉଁଠୁ ଆଣିବ। ନାଣ୍ଟି ହବ ଟିକେ ଏଇନୁ ଆଉ।
ହୁଁ। ତମେ କଁ ଖାଇଲ?
ମୁଁ ଭାତ ଚିଙ୍ଗୁଡ଼ି ତରକାରୀ ଏତିକି ଆଉ ବେଶୀ କିଛି ଖାଇନି।
ଆମ ଘରେ ବି ଆଜି ଚିଙ୍ଗୁଡ଼ି ହେଇଛି।
ଖାଇଦିଅ ତାଲେ।
ମୋ ମା କହିଲା କଲା ତୁ ରାତିରେ ରୁଟି ଆଉ ଚିଙ୍ଗୁଡି ମୁଁ କହିଲି ମୁଁ ରୁଟି ଖାଇବିନି ମୁଁ ଭାତ ଖାଇବି। କହିଲା ହଉ ଠିକ୍ ଅଛି ମୁଁ ତର୍କାରୀ ଗରମ କରିଦେବି ତୁ ଖାଇଦବୁ। ମତେ ଆଉ ଟୋଟାଲି ଇଛା ନାଇଁ ପୁରା ବାନ୍ତି ଫାନ୍ତି କରିଦେବି ଯଦି ଖାଇବି ଆଉ କିଛି।
କଁ ପାଇଁ ଏତେ ଟାୟାଡ୍?
ହୁଁ ଦିଦି କଣ କରୁଚନ୍ତି?
ଦିଦି ବସିଚି ଭଣଜା ପାଖରେ ଟିଭି ଦେଖୁଚି। ତା ମାକ୍
ଆଉ ତମ ଭଣଜା?
ଚାଲୁନ।
ଚୁପ୍ ଚାପ୍
ହଁ ଖାଲି ଚିଲଉଚ ଜୟ ଶ୍ରୀରାମ ଜୟ ଶ୍ରୀ ରାମ।
ହୁଁ ସେ ସବୁବେଳେ ଜୟଶ୍ରୀରାମ ଚିଲାଏ?
ହଁବା ସେ ଦେଖୁଚି ସ୍ପାଇଡ୍ର ମ୍ୟାନ୍ କିନ୍ତୁ ଜୟ ଶ୍ରୀରାମ ପାଟିରୁ ବାହାରୁଚି।
ଓହୋ।
ଯେତେବେଳେ ଯାହା ମନେ ପଇଲା କକେତେବେଳେ ଜୟ ଶ୍ରୀରାମ ଜୟ ହନୁମାନ୍। ଖାଲି ଗର୍ଜନ କରି ଚାଲୁଚି।
ଠାକୁରଙ୍କ କଥା ତ କହୁଚି ଆଉ ଭଲ।
ହୁଁ ଘର ଖାଲି ଉଠଉଚି ପକଉଚି। ଆଉ କଣ ସବୁ କଲ ଆଜି?
ବାଟେରେ ଆସିଲା ବେଳେ ଫୋନ୍ ସୁଇଚ୍ ଅଫ୍ ହେଇଗଲା ଚାର୍ଜ ନଥିଲା। ତାପ ଭାଇଙ୍କୁ ଯା ହଉ କ କୋଉଠି ବସେଇନି ମୁଁ। ମୁଁ ପୁରା ଭଦ୍ରକ ରେ ପହଞ୍ଚିଲି ମୋ ଫୋନ୍ ସୁଇଚ୍ ଅଫ୍ ହେଇଗଲା। ତା ପୂର୍ବରୁ ମୁଁ ଭାଇକୁ କହିଦେଇଥିଲି ଭାଇ ମୁଁ ପହଞ୍ଚୁଚି ତୁ ପଳେଇ ଆସ୍ ବସ୍ ଷ୍ଟାଣ୍ଡ୍ କୁ। ସିଏ ସିଏ ମତେ କଲ୍ କରି ଚାଲିଚି ମୋ ଫୋନ୍ ଶୁଇଚ୍ ଅଫ୍ ତାପରେ ମୁଁ ଲଭ୍ଲି ଫୋନ୍ ରୁ ଥରେ ଫୋନ୍ କରିଥିଲି ହେଲା ଭାଇ କୁ। ସେ ତାକୁ କଲ୍ କଲା ଲଭ୍ଲି କହିଲା ଯେ ଭାଇ ତା ଫୋନ୍ ସୁଇଚ୍ ଅଫ୍ ହେଇଯାଇଚି ସିଏ ବସ୍ ଷ୍ଟାଣ୍ଡ ରେ ଅଛି ମୁଁ ପଳେଇ ଆସିଚି ଘରକୁ। ସିଏ ସେଇଠି ଠିଆ ହେଇଥିବ ଯାଅ ତାକୁ ନେଇ ଆସିବ।
ତାପରେ ଗଲେ ଆଣିଆକୁ?
ହୁଁ ତାରେ ଭାଇ ଆସିଲା ତାପରେ ମତେ ଭୋକ ଲାଗିଥିଲା ଜୋର୍ ସେ ମୁଁ କଇଲି କଣ ଟିକେ ଖାଇବି ଚାଲ୍ ଖାଇକି ଆସିଲି। ଦେହହାତ ପୁରା ମାନେ ନାହିଁ ଅବସ୍ଥାରେ।
ମାନେ କଣ ଲାଗୁଚି କଣ?
ଏତେ ଦେହ ହାତ ବିନ୍ଧୁଚି ହଁ।
ଶୋଇନ ତିନି ଦିନି।
ତମ ଆଡେ ତମ ଆଡେ ଥକି ଯିବାକୁ ହାଲିଆ କୁହନ୍ତି ନା? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।